ହଁ ମା।
ହଁ ନମସ୍କାର ଆଣ୍ଟି ଅ- ମୁଁ କହିଲି କି ଅ- ଟିକେ ଶିଶୁ ଶ୍ରମିକ ବିଷୟରେ କଥା ହବା।
ହଁ।
ଦେଖନ୍ତୁ ଗୋଟେ ଆ-ମାନେ କଣ୍ ପରିବାରରେ ଯଦି ଅ- କଣ ଏବେ ତ ଆମର ଜାଣିଚନ୍ତି ଛଅ ରୁ ଚଉଦ ବର୍ଷର ପିଲାଙ୍କୁ କଣ ନା ଶିକ୍ଷା ଦିଆ ହଉଚି ବାଧ୍ୟତାମୂଳକ ଶିକ୍ଷା ସର୍ବଶିଖ୍ କ୍ଷା ଅଭିଯାନ ମାଧ୍ୟମରେ ତାଙ୍କୁ ମାଗଣା ପା-ବହି, ଖାତା, ମଧ୍ୟାହ୍ନ ଭୋଜନ ମଧ୍ୟାହ୍ନ -ଭୋଜନରେ ବିଭିନ୍ନ ପ୍ରକାର ଖାଇବାର ହଉଚି ହଁ ନା ନାଇଁ ଆଣ୍ଟି ପୋଷକ ରହୁଚି, ମାଗଣା ବହି ପତ୍ର ରହୁଚି ଜୋତା, ବ୍ୟାଗ୍ ସବୁ ଦିଆ ହଉଚି। ତା ପରେ ବି କିଛି ବାପା ମା ଅଛନ୍ତି ଯଉମାନେ କି ତାଙ୍କର ଆର୍ଥି ର୍ଥିକ ଅନା-ଅ-ଅଭାବ ଅନାଟନ ରୁ ସେ କଣ୍ କରନ୍ତି ତାଙ୍କ ଛୁଆ ମାନଙ୍କୁ ସ୍କୁଲ ନ ଯାଇକି ବିଭିନ୍ନ ପ୍ରକାର ଛୋଟ ଛୋଟ ଟ ଅ-କାମରେ ନିୟୋଜିତ କରନ୍ତି। ଯେମିତି ହେଲା ଶ୍ରମିକ ଭାବରେ କିମ୍ବା କୌଣସି ହୋଟେଲ୍ କିମ୍ବା ଢାବାରେ ବାସନ୍ ମାଜିବା ପାଇଁ ହଉ କି ମାନେ କୌଣସି ନା କୌଣସି କାମରେ ନିୟୋଜିତ କରିଥାନ୍ତେ ଏଇଟା ଅ ଠିକ୍ କଥା କି ଯେହେତୁ ଗୋଟେ ଛୋଟ ଛୁଆ ସେ ଛୋଟ ଫୁଲ ଭଳିଆ ଫୁଲ କଢ ଯେମିତି ଆମେ କଢଟା ବା ମାଟି କଞ୍ଚା ମାଟି ଭଳିଆ ଆମେ ତାଙ୍କୁ ଯଉ ପ୍ରକାରର ଆକାର ବା ଯଉ ପରି -ପରିବେଶରେ ରଖିବା ସେ ସେଇଭଳିଆ ହେବେ ଠିକ୍ କଥା ନା ଆଣ୍ଟି। ଗୋଟେ ନିଷ୍ପା
କହିଲ ସତ କଥା ମେନ୍ ହେଲା ଆମ ପ୍ରଥମ କଥା ହେଲା ଶିଶୁ ଶ୍ରମିକ ଯଉ କରୁଚନ୍ତି ନଉଚନ୍ତି ଲୋକ୍ ଲୋକମାନେ ଯଉମାନେ ରଖୁଚନ୍ତି ଶିଶୁମାନଙ୍କୁ ଶ୍ରମିକ ଭାବରେ କରିକି ତାଙ୍କୁ ତ ପ୍ରଥମ କଥା ଆ କହିବା ଦରକାର୍ ଅଛି କି ଶିଶୁକୁ- ଶିଶୁକୁ ଶିଶୁ ହଉଚି ଗୋଟେ କୋମଳ ଫୁଲ ତାକୁ ତାର ବୟସ ଅନୁପାତରେ ତାକୁ ତାର ଯଉ ଉଁ- ସ୍ତରରେ ଯିବା କଥା ସେ ସ୍ତରରେ ତାକୁ ଗତି କରିବାକୁ ଦିଅନ୍ତୁ ତାର ଅବିକା ପାଠ୍ ପାଠ ପଢିବା ବୟସ ତାକୁ ପାଠ ପଢିବାକୁ ଦିଅନ୍ତୁ। ତାର ଅଭାବ ଟା ଯୋଉ ଭଳିଆ ହ ହଉଛି ସେଥିପାଇଁ ନା ସରକାର ଏସବୁ କାର୍ଯ୍ୟକ୍ଷେପ ନେଇଛନ୍ତି। ତା ସହିତ ଯୋଉ ପିଲାମାନେ ବାପା, ମା ପିଲାମାନଙ୍କୁ ଏଇସବୁ ଦା ଇଏରେ ଦା ଛାଡୁଛନ୍ତି, ତାଙ୍କ ମା ବାପା ମାଙ୍କୁ ମୋର ମାନେ କହିବାର ଅଛି କି, ସେମାନେ ପ୍ରଥମ କଥା ହେଲା ଶିଶୁକୁ ତା ଅଧିକାର ଦିଅନ୍ତୁ। ତାକୁ ପାଠ ପଢିବାକୁ ଛାଡନ୍ତୁ। ତାକୁ ସ୍କୁଲ ଛାଡନ୍ତୁ। ସ୍କୁଲ ର ବିଭିନ୍ନ ପରିବେଶରେ ସେ ସେ ରହୁ। ମାନେ ପରିବେଶ ରେ ରହିକି ସିଏ ବହୁତ କିଛି ଶି ଶିକ୍ଷା ଲାଭ କରିବ। ନା ଯାହାଫଳରେ କି ତାର ଭବିଷ୍ୟତରେ ବହୁତ ବଡ କାମରେ ହିଁ ଆ ସିବ। ଅବିକା ତାକୁ ଯଦି ଆମେ କାମରେ ଲଗେଇଦବା। ଯାହାଫଳରେ କି ସେ ଦିନକୁ ଦିନ କଣ ହେଇଯିବ? ଉମୋ ୱିକ ହେଇଯିବ ତା ଶରୀର ଶରୀର ଶାରୀରିକ ମାନସିକ ତାର ମାନେ କମଜୋର ହେଇଯିବ।
ହୁଁ।
ଯାହାଫଳରେ କି ସିଏ ଆଗକୁ ବଢିବା ବେଳକୁ ଆଗକୁ ତାର ପରିବେଶ ମାନେ ଯେତେବେଳେ ତାର ଯୁବା ଅବସ୍ଥା ଆସିବ ବାଧ୍ୟ ବାଧ୍ୟଅବସ୍ଥା ଆସିବ, ସେତେବେଳକୁ ସିଏ ଟିକେ ଆହୁରି କମଜୋର ହେଇଯିବ। ଯାହା ଫଳ ତା ଶରୀର ସେତ ସାଥ ନବନି କାମ କରିବା ପାଇଁ।
ହୁଁ। ନାଇଁ ମୋ କହିବା କଥା ଦେଖନ୍ତୁ ଆମକୁ ତ ସରକାର ସବୁ କିଛି ଯୋଗାଇ ଦଉଛନ୍ତି ନା ପାଠ ପଢିବା ପାଇଁ ବହି ହଉ, ଖାତା ହଉ, ଡ୍ରେସ୍ ହଉ, ଜୋତା ହଉ, ବ୍ୟାଗ୍ ହଉ, ଏଇ ଏବେ ଯେମତି ଗୋଟେ ପିଲା ଯେମତି ଭୋକରେ ନ ରହୁ ସେଥିପାଇଁ ଖାଇବା ହଉ ଭଲ ଭଲ ଖାଇବା ଏମତି ଯୋଗଉଛନ୍ତି। ତାପରେ ବି ବାପା ମା ମାନେ କଣ କରୁଚନ୍ତି ନା କିଛି କିଛିଟା ପଇସା ଆଶାରେ ବା ଘରର ଭାର କମେଇବା ପାଇଁ ଘର ଏଇଟା ବେଶୀ ତ ଦେଖା ଯେ ଘରର ବଡ ପୁଅ କିମ୍ବା ବଡ ଝିଅଙ୍କ ଉପରେ ଯେ ତାଙ୍କୁ ହିଁ ସବୁ କିଛି ତାଙ୍କ ଇଚ୍ଛା ମାରିବାକୁ ପଡେ। ତାଙ୍କ ଅନିଚ୍ଛା ସତ୍ତ୍ୱେ ପାଠ ପଢା ଅଧାରୁ ଛାଡିବାକୁ ପଡେ। କୌଣସି ନା ଘରର ଯୋଉ ବୋଝ ଟା ତାଙ୍କ ଉପରେ ଲଦି ଦିଆଯାଏ। ଯେହେତୁ ସେ କଣ କରନ୍ତି ନା ବାଧ୍ୟ ହେଇକି କାମ କରନ୍ତି। ଯେତେବେଳେ ତାଙ୍କ ବୟସ ଆସେ ଯିଏ ପାଠ ପଢିବା ବୟସ ଯୋଉ ଟାଇମରେ ତାଙ୍କର ଅଲଗା ସାଙ୍ଗ ମାନେ ଭଲ ଭଲ ଇଏରେ ପାଠ ପଢି, ମାନେ ଭଲ ଇଏ ଚାକିରି ବାକିରି କରିଥାଏ, ତାଙ୍କୁ ସେ ଟାଇମରେ ତାଙ୍କ ସାଙ୍ଗ ମାନଙ୍କ ସହିତ ବି କଥା ହବାକୁ ଲାଜ ଲାଗେ। କାହିଁକି? ନା ସେ ସେତେବେଳେ ଭାବିଥାନ୍ତି, ଆଜି ବି ମୁଁ ତାଙ୍କ ଜାଗାରେ ତାଙ୍କ ଭଳିଆ ହେଇଥାନ୍ତି। କିନ୍ତୁ ସେଇଟା ସେ ବୁଝି ପାରନ୍ତି ନାହିଁ। ଦେଖିବେ ଯୋଉ ମାନଙ୍କର ବାପା ମା କଣ କରନ୍ତି ନା ବହୁତ ଅଛନ୍ତି। ମୁଁ ବି ଦେଖିଛି। ଆମ ଗାଁ ଗହଳିରେ ସାର୍ ମାନେ ଆସିକି ବହୁତ ଆମ ଘର ପାଖରେ ଗୋଟେ ମାନେ ପରିବାର ଅଛି। ଯାହା ର ଯାହାଙ୍କର ପୁଅ ଝିଅ ମାନେ ସ୍କୁଲ ଯାଇନାହାନ୍ତି। ଯେତେବେଳେ ସାର ଆସିଲେ ତାଙ୍କ ବାପା କହୁଚ ଛନ୍ତି ଯେ ଯଦି ମୋ ଛୁଆ ମାନେ ସ୍କୁଲ କୁ ଯିବେ ଭାରି, ମୋ ଘର ଚଳିବ କେମିତି? ମୁଁ କହିବା କଥା ତମେ ଯେହେତୁ ଜନ୍ମ କରିଚ ତ ପିଲା ଜନ୍ମ କରିଚ ତମେ ଖୁଆଇବା, ପିଆଇବା, ବଢେଇବା, ତାଙ୍କର ଶିକ୍ଷା ସବୁ ତ ମୋ ଦାୟିତ୍ୱ ଯେତେବେଳେ ତାଙ୍କ ବଇଆ ଆସିବ ସିଏ ଆପଣଙ୍କୁ କେମିତି ଚଳେଇବେ? ସେବି ତ ହ ତାଙ୍କୁ ଆପଣ ମାନେ ଯେତେବେଳେ ବୁ ବୃଦ୍ଧ ଅବସ୍ଥାକୁ ଯିବେ ସେ ବି ତ ଆପଣଙ୍କୁ ଚଳେଇବେ। ସେ ତ ସେତେବେଳେ ମନା କରିବେନି ନାଇଁ ମୁଁ ଇଏ କରିବିନି ବୁଝିପାରୁଛନ୍ତି ନା। ତ ମୋ କହିବା କଥା ସିଏ ଅଇକା ମାଟି କଞ୍ଚା ମାଟି ଆମେ ତାଙ୍କୁ ଯୋଉ ଭଳିଆ ପରିସ୍ଥିତି ଯୋଉ ଭଳିଆ ମାନେ କଣ ଅ ଆକାର ଆକୃତି ଯେମିତି ଦବା ସେ ସେଇଭଳିଆ ହିଁ ଆଉ ଆମକୁ ସେଇଭଳିଆ ହିଁ ଅପେକ୍ଷା କରିବାକୁ ପଡିବ। କାରଣ ଆମେ ବି ଦିନେ ନା ଦିନେ ବୃଦ୍ଧ ହବା। ସେଇ ଭବିଷ୍ୟ ଇଏଟା ଆମବା ଆଉ ଗୋଟେ କଥା ତାପରେ ଆମେ ବି ଜାଣିଛୁ ଆଜିର ଶିଶୁ ଆସ ସନ୍ତା କାଲିର ନାଗରିକ ଯଦି ଆମେ ଭଲ ସୁସ୍ଥ ମାନସ ସିକ ଶାରୀରିକ ଭାବରେ ବିକାଶ ଗୋଟେ ଶିଶୁର ନହେଲା ଆ ସେ କଣ ଭବିଷ୍ୟତରେ ଗୋଟେ ଭଲ ନାଗରିକ ହେଇପାରିବନି କି ଦେଶର କୌଣସି ଭଲ ମନ୍ଦ କାର୍ଯ୍ୟରେ ଅଂଶଗ୍ରହଣ କର ପାରିବନି ତାର ମୋଟିଭ ରହିବ ନାଇଁ ଯେ ମୁଁ ମୋ ଖାଇବି ପିଇବି ବୁଲିବି କି ଘର ଇଏ କରିବି ଦେ ଶର କୌଣସି ସବୁ ମାନେ କାର୍ଯ୍ୟକ୍ରମ ହେଲା କି କୌଣସି ଯୋଜନା ହେଲା କିଛି ଜାଣି ପାରିବନି। ତ ଯଦି ଆପଣଙ୍କ ଘର
ହଁ କୁଅ।
ହଁ ନାଇଁ ମୁଁ କହିବା କଥା ଆପଣଙ୍କ ଘର ପାଖରେ ଧଣ ଧର ଜଣେ ପାଠ ପଢୁନି ଗୋଟେ ପିଲା ଆପଣ ତାକୁ କଣ କେମିତି କରିକି ସ୍କୁଲକୁୁ ପଠେଇ ପାରିବେ।
ଗୋଟେ ମୋ ମାନେ ପଡୋଶୀ ଘର ପାଖରେ ଗୋଟେ ଥିଲେ। ତାଙ୍କର ଭଡାରେ ସେମାନେ ରହୁଥିଲେ ମାନେ ଘର ଭଡା ନେଇଥିଲେ ସେମାନେ ରହୁଥିଲେ ବାପା ମା ବି ଭଲ ଅଛନ୍ତି ଏଜୁକେଟେଡ ଅଛନ୍ତି ମାନେ ଭଲ ପାଠଶାଟା ପଢିଛନ୍ତି ସବୁ କରିୁଛନ୍ତି ସିଏ ଗୋଟେ ପିଲାଟାକୁ ତାଙ୍କୁ ମୁଁ ଦେଖିଲି ସେ ଚାରି ପାଞ୍ଚ ମାସ ଦେଖିଲି ସ୍କୁଲ ଯାଉଛନ୍ତି ଏ ତ ସ୍କୁଲ ଯାଉନି ନା ଆମେ ଘର ଛାଡି ଦେଇଚୁ ଟିସି ଆଣିଲେ ତାପରେ ସ୍କୁଲ ରେ ଆଡମିସନ ତାର କରିବୁ। ତାପରେ ମୁଁ ସେଠି ତାଙ୍କ ସାଙ୍ଗେ କଥା ହେଲି ମୁଁ କହିଲି ତମେ ଗୋଟେ କାମ କର ଝିଅ ଛୁଆଟେ ସେ ଯଦି ପାଠ ନ ପଢିବ ତାର ଭବିଷ୍ୟତ ଟେ କଣ ହବ ନା ହଁ ତାକୁ ପଢେଇବା ହଁ ତାକୁ ପଢେଇବା କହିଲେ ସେଠୁ ତାପରେ ମୁଁ କତିକି ତାକୁ ଛାଡିଲେ ମୁଁ ବି ତାକୁ କିଛି ଦିନ ପଢେଇଲି। ପଢିଲା ପରେ ସେ କହିଲେ କି ହଉ ମୁଁ ତା ବହି ପତ୍ର ନେଇ ଆସିବୁ। ଆଉ ସ୍କୁଲ ରେ ତମେ ବୁଝ କଣ କଣ ଦରକାର ଆମେ ନେଇ ଆସିବୁ। ତାପରେ ଆମେ ଆଡମିସନ କରିଦବୁ ମୁଁ କହିଲି ହଉ ଠିକ ଅଛି ତାର ନାଁ ଲେ ଖିବା ପାଇଁ କି ନା ମୁଁ ତାର ଉଁ ତାର ଆଧାର କାର୍ଡ ତା ବାପା ମାଙ୍କର ଆଧାର କାର୍ଡ ତାର ଜନ୍ମ ସାର୍ଟିଫିକେଟ ତାର ଟିସି ଆଉ ପାସପୋର୍ଟ ସାଇଜ ଫଟୋ ଦି ଟା ଯାହା ଯାହା ଦରକାର ତାକୁ କହିଲୁ।
କହିଲା ପରେ ସିଏ ସେଠୁ କଣ କଲେ ହଁ କଲେ ହଉ ଆମେ ଗାଁ କୁ ଗଲେ ତାର ନେଁଇଁ ଆସିବୁ ବଲିକିନା ଏ ମା ସିଏ ଏ ତ ଗାଁ କୁ ଯିବାର ଦୂରର କଥା ମୁଁ ବି ଦେଖିପାରଲିିନି ସେ କେତେବେଳେ ଯାଇଛନ୍ତି କି କଣ କରିଛନ୍ତି
ତାପରେ ମୁଁ ତାଙ୍କୁ ଯେତେବେଳେ ଯେତେ ଫୋର୍ଷ କଲି ଯେ ତମେ ପିଲା ଟାକୁ ଟିକେ ପଢାଅ ବୋଲି କି ନା ମାନେ ସ୍କୁଲ ଛାଡ। ଘରେ ତାକୁ ପଢେଇଲେ କିନ୍ତୁ ସ୍କୁଲ ଛାଡ।
ସ୍କୁଲୁ ଛାଡିବା ପାଇଁ ନାରାଜ କାହିଁକି ନା କହିଲେ ଆମର ସେ ସ୍କୁଲୁ କୁ ଯାଇଥିଲୁ। ଆଉ ସେ ଘରେ ଆଧାର କାର୍ଡ ଅଛି ଆଉ। ଦେଇ ହଉନି ଇଏ ହଉନି ଆଉ ସ୍କୁଲୁ ଟିସି ମୁଁ କହିଲି ସ୍କୁଲ ଟିସି କାହିକି ଦେବେନେହିଁ। ସ୍କୁଲୁ ଅଧାରୁ ଟିସି ଦେଇହବନି କିନ୍ତୁ ସ୍କୁଲ ତ ପୁରା ହେଲା ପରେ ମା ଗୋ ଗୋଟେ ବର୍ଷ ପୁରା ହେଲା ପରେ ତ ଟିସିି ଦେଇପାରିବେ ନା। ହଉ ତମେ ଗୋଟେ କାମ କର ସିଏ ଏଇଠି ପଢୁ। ପଢୁ ସିଏ ସେଇ ସ୍କୁଲୁରେ ଯାଇକିନା ଏକେଜାମ ଟା ଦଉ ବା ପରୀକ୍ଷା ଟା ସେଇଠି ଦେଇକି ଦଉ ତାହେଲେ ସେମାନେ ସବୁ। କହିଲେ ହଉ ଠିକ୍ ଅଛି ସେ ଏଇ ବର୍ଷ ପରୀକ୍ଷା ଟା ସେଇଠି ଦେଇଦଉ। ପରୀକ୍ଷା ସରିଲା ପରେ ତାପରେ ଆମେ ତାର ଟିସି ନେଇ ଆସିକି ଆଣିକି ଆଣିକିନା ଏଠି ନାଁ ଲେଖେଇଦବୁ ମୁ କହିଲି ହଉ ତାହେଲେ ଠିକ୍ ଅଛି ସେମିତି ହିଁ କରନ୍ତୁ।
ହୁଁ ନାଇଁ ଆଉ ଗୋଟେ କଥା ଟିକେ ଦେଖନ୍ତୁ। ତୋଉ ଗୋଟେ ପୁଅ ହୋଉ ପାଠ ନ ପଢିକି ଚଳିଯିବ କିନ୍ତୁ ଆଜିକା ଯୁଗରେ ଗୋଟେ ଝି ଝିଅ ନିହାତି ପାଠ ପଢିବା ଦରକାର କାହିଁକି ନା ପାଠ ପଢେଇଲେ ସେ ଆଜି ତାଙ୍କ ବାପ ଘରେ ରହିକି କିଛି ଟିଉସୁ ତମେ ଏକା କରିକି ଘରକୁ ଚଳେଇ ପାରିବ କାଲି ସକାଳୁ ଯଦି ବାହା ବି ହବ କିଛି ଆର୍ଥିକ ହୋଉ ସ ଆର୍ଥିକ ହୋଉ ମାନସିକ ଭାବରେ ହୋଉ ତା ଘରକୁ ତା ସ୍ଵାମୀ କୁ କିଛି ନା କିଛି ସପୋର୍ଟ କରିପାରିବ। ତାପରେ ଯଦି କାଲିସକାଳୁ ତାର ଛୁଆ ଟେ ହବ ସିଏ ଯଦି ଦି ଅକ୍ଷର ପାଠ ପଢିଥିବ ନାଏମିନ୍ତି ସେ କାଲି ତା ଛୁଆକୁ ପଢେଇ ପାରିବ ଯାହା ଦ୍ଵାରା ଏତେ ମାନେ କଣ ଛୁଆଟାକୁ ନିଜ ଆଖି ଆଖରେ ଗଢେଇ ପାରିବ। ଯଦି ସିଏ ହିଁ ପାଠ ପଢି ନଥିବ ଗୋଟେ ଛୁଆକୁ କେମିତି ଗଢିବ। ତ ଆଉ ଗୋଟେ କଥାରେ ଅଛି ଦୁହିତା ଦୁଇ କୂଳ କୁ ହିତା, ଯଦି ଦୁହି କତା ମାନେ ଯଦି ଗୋଟେ ଝିଅ ପାଠ ପଢୁଛି ନା ତାର ଦୁଇ ଆଡ଼ୁ ଫାଇଦା ହବ ଯଦି ଭଲ କାମ ବି କରିବ ଆଜି ଶାଶୁ ଘର ନାଁ ହେଲେ ବି ବାପ ଘର ନାଁ ଆସିବ ଯଦି ସେଇ ଝିଅ କୌଣସି ଗୋଟେ ଖରାପ କାମ ବି କଲା ଯେମିତି କଲରା ପିତା ଦୁହି ତା ଦୁଇ କୂଳକୁ ହିତା। ଦୁହି ତା ଦୁଇ କୂଳକୁ ପିତା ଯଦି ଗୋଟେ ଝିଅ ଖରାପ କାମ କଲା ନା ତାର ଦିଟା ଘର ବର୍ବାଦ ହେଇଯିବ ଦିଟା ଘର ଭିତରେ ବହୁତ୍ ଲୋକଙ୍କର ବହୁତ କିଛି ଆଶାରେ ପୂର୍ଣ୍ଣଛେଦ ପଡିଯାଏ। ତ ମୁଁ କହିବା କଥା ତ ହଁ ତାପରେ ଏବେ କଣ କରୁଚନ୍ତି ନା ଝିଅ ମାନଙ୍କୁ ଆଣ୍ଡି ସେ କନ୍ୟା ହଉଚି ରତ୍ନ, ଯେମିତି ଆମର ସବୁ ଏମାନେ ଯେମିତି ଦେଖ ସୁନା ଅଛି ରୂପା ଅଛି ସବୁଠୁ ମୂଲ୍ୟବାନ କଣ ହୀରା। ଯେମିତି ଝିଅ ହୋଉଛି ଗୋଟେ ହୀରା କିନ୍ତୁ ଆଜିକା ଇଏରେ ଲୋକମାନେ ଝିଅକୁ ବୋଝ ଭାବୁଛନ୍ତି। ଯେ ଝିଅ ଜନ୍ମ ହେଲା କେମିତି କେତେ ପଇସା ଖର୍ଚ୍ଚ କରିବୁ ତାକୁ ପଢେଇବୁ ଇଏ କରିବୁ ପୁଣି ସିଏ ବାହା ହେଲା ବେଳକୁ ତା ପାଇଁ ପଇସା ଖର୍ଚ୍ଚ କରୁଚ ଦେ ଏତେ ପାଠ ପଢେଇବା କଣ ଦରକାର ତାକୁ ସେଇ ପଇସା ରଖିଦିଅ ସେ ବାହା ହେଲା ବେଳକୁ ହେଇଯିବ ମାନେ ସେ ଝିଅକୁ କେମିତି ତାଙ୍କ ପାଖରୁ ବିଦା କରଚନ୍ତିୁ ସେ ଭାବୁନାହାନ୍ତି ଯେ ବାଇଶି ତେଇଶି ବର୍ଷ ଆମ ଆମ ପାଖରେ ରଖିବୁ କାଲି ସକାଳୁ ତାର ଯଦି ଭଲ ମନ୍ଦ ହେଇଯିବ। କିଛି ହେଇଯିବ ବହୁତ୍ ଆଣ୍ଡ ବହୁତ୍ ମାନେ ଇଏ ହୋଉଚି ଯୋଉମାନଙ୍କ ମାନେ ଯୋଉ ଝିଅ ବାହା ହଉଛନ୍ତି ତାପରେ ତା ବାପା ମା ମାନେ ତାଙ୍କର କୌଣସି ଅସୁବିଧା କୁ ନ ବୁଝିଛନ୍ତି। ଯେ ତୁ ମା ଯାହା ବି ହଉଛୁ ତୁ ତୋ ବାପ ଶାଶୁ ଘରେ ରହିବୁ। ସେ ଝିଅ ଯେତେବେଳେ ଶାରୀରିକ ମାନସିକ ଭାବରେ। କଣ କରୁଛି ନା ଭାଙ୍ଗି ପଡୁଚି ଲାଷ୍ଟ କୁ ସେ ଚରମ ନିଷ୍ପତ୍ତି ନେଇଯାଉ ତେବେଳେ ଚରମ ନିଷ୍ପତ୍ତି ନଉଛି ତ ସେତେବେଳକୁ। ବାପା ମା ମାନେ ଝିଅକୁ ଖୋଜୁଛନ୍ତି କିନ୍ତୁ ଭାବୁନାହାନ୍ତି ଯଦି ଆମ ଝିଅର କିଛି ହେଲା। ଅଇକା ଯେମିତି କହୁଛ ନାହିଁ ଝିଅ ତ ଯାହା ଅସୁବିଧା ହବ ମତେ ମୁଁ କହିବା କଥା ବାପା ମା ମାନେ ସେଇ ସପୋର୍ଟ ଦବା ଉଚିତ ଯେତେବେଳେ ନାଇଁ ଝିଅ ତୁ ଶା ର ଯଦି ବି କିଛି ହେଲା କିଛି ଅସୁବିଧା ହେଲେ ତ ଆମକୁ ଜଣେଇବୁ। ଆମେ ତୋ ପାଖରେ ଅଛୁ ଆ ଯେମିତି ଏଇଟା ତୋ ଘର ତୁ ସେମତି ଯେବେ ବି ଚାହିଁବୁ। ତୁ ତୋ ଘରକୁ ଆସିପାରିବୁ ଏଇଟା ଠିକ ନା ଆଣ୍ଟି ଭୁଲ।
ଏଇଟା ଠିକ ନା ଏଇଟା ଠିକ ନା କେମିତି ଆମେ ଯଦି ଆମେ ବାପା ମା ହେଇକ କି ବାପା ମା ହେଇକି ଶୁଣ ବାପା ମା ହେଇକି ଯଦି ଆମେ ଝିଅକୁ। ଅ ସାହାଯ୍ୟ ନକରିବା ବା ତାକୁ ସପୋର୍ଟ ନ କରିବା ତାହେଲେ ଆଉ କିଏ କରିବ। ସେଇଟା ତ ସତ କଥା ମେନ୍ ହେଲା ପ ପ୍ରଥମ କଥା ହେଲା ବାପା ମାଆଙ୍କର କର୍ତ୍ତବ୍ୟ ହଉଚି। ସେ ଝିଅକୁ ଆଉ ଗୋଟେ ମାନେ ସୁ ନାଗରିକ ହିସାବରେ ଛିଡା କରିଲେ। ବା ଶିକ୍ଷିତ କରିକି ଛିଡା କରିଲେ। ସିଏ ସେ ସାମ୍ନା ସାମ୍ନା ଆଗ କରିବ। ଯଦି ଆମେ ତାକୁ ଶିକ୍ଷିତ ନ କରିଥିବା ତାକୁ ପାଠ ଦିଅଖରେ ନ ପଢେଇଥିବା। ତାହେଲେ ସେ କଣ କରିବ ସେଠି ସେ ପରିସ୍ଥିତିରେ ସେ ଯୋଉ ଉଂ ମାନେ ଶା ଘରକୁ ଗଲା ପରେ ଯୋଉ ପରିସ୍ଥିତିଟା ତାର ସୃଷ୍ଟି ହବ। ତାପରେ ସେ କଣ କରିପାରିବ କିଛି ବି କରିପାରିବନି ଯାହା ଫଳ ଉପରେ ଆମ ଉପରେ ଡିପେଣ୍ଡ କରିବ ଆମ ଉପରେ ଡି ପେଣ୍ଡ କରିବ ତାକୁ ଆମେ ସାହାଯ୍ୟ କରିବା ବାପା ମାଙ୍କର କର୍ତ୍ତବ୍ୟ। ଯଦି ଆମେ ଶିକ୍ଷିତ ତାକୁ କରିଥିବା। ନା ସେ କା ବାପ ଘରକୁ ଡିପେଣ୍ଡ କରିବ ନା ଶାଶୁ ନି ଝିଅ ଏଇ ବୁଦ୍ଧି ବଳରେ।
ଅସୁବିଧା ହେଲା ସେ ଦି ଅକ୍ଷର ପାଠ ପଢିକି ଆରା